ହୁଁ।
ଭାଇ କଣ କରୁଛ?
ବସିଚି ଇଆଡ଼େ ଆଉ, ଦେହଟା ଭଲ ଲାଗୁନି ଜେ ବସିଚି ଆଉ।
ହଁ ତମେ ପା ହେଦିନ ମେଡିକାଲ ଯାଇଥିଲ?
ଯାଇଥିଲି ଦେଖେଇକିନା ଆସିଚି ଯେ ଡ଼କ୍ଟର କହିଲା ବ୍ଲଡ଼ ପ୍ରେସର ଲୋ କୁ ଭିଟାମିନ ଅଭାବ ଆ ହିମୋଗ୍ଲୋମି ପୁରା କମ ଅଛି ଏରା ଆଉ ଭିଟାମିନ୍ ଖା ଫଳମୂଳ କ୍ଷୀର ଏମିତି ସବୁ ପିଅ କହିଛନ୍ତି। ଖାଉଚି ଦେଖିଆ ଦେଇଚନ୍ତି ମେଡିସିନ।
ଉଁ ହୁଁ ଶୁଣିଥିଲି ଯେ ସେ ଆମର ଭାଇ ଜଣେ କହୁଥିଲେ ଆଉ ସେ ଆୟୁର୍ବେଦିକ ଜଣେ ଡାକ୍ତର ସେ ଭାଇ। ଆଉ ତାଙ୍କ ସେ ଯାହା କହୁଚନ୍ତି ସେ ଯୋଉ ଅନୁସାରେ ତମ କରିବବୁକି ଭଲ ହେଇଯାଉଛନ୍ତି କେତେ। ଏଇ ଯୋଉ ଦୁବ ଘାସ ନୁହେଁ କି ଘାସକୁୁ ଉ ଆଣିକି ତାକୁ ପରିଷ୍କାର ଭାବରେ ଧୋଇଦବ ଧୋଇ ଦେଇେଇ ତା ରସ ଟାକୁ ସଖାଳୁ ଖାଲି ପେଟରେ ପିଅ ଦେଖିବ ଆଠ ଦିନି ଭି ଏଥିରେ ତମର ହିମୋଗ୍ଲୋବିନ୍ ବଢିଯିବ।
କେମିତି ଲାକିବ ମାନେ ପିତାପ ପିତା ହେଲେ ତ ପିତାରବିନ
ନାଇଁ ନାଇ ପିତା ନୁହେଁ କି ସେ କଷା ନୁହେଁ ତୁମେତ ଆଖିିବୁଯିକି ପିଇଦେଲେ ପାଣି ଗ୍ଲାସେ ଧରିଥିବ ଗୋଟେ ହାତରେ ପିଇଦବ ସଇିଲଲା ଆଉ ମେଡିସିନ ଖାଇଲା ବେଳେ ଢାକୁଢାକୁ କିରି କେତେ ରସ ବାହାରିବକି। ଏଇ ଅଧ ଦିନ କନ୍ଦରେ ଭା ବାହାରିବକି ଗିନାଟେ ଗିନଟା ବାହାରିବ। ଚିପୁଡ଼ି ଦେଇ ଆଖି ବୁଜିକି ପି ଦବ। ଛୋଟ ଛୁଆ ପିଇ ଦଉଚନ୍ତି ତମେ ପିଇ ପାରିବନି।
ଆଉ ତୁ ରୋଷେଇବାଷ କଲୁଣି ନା ନା କରିନୁ।
ହଁ ରୋଷେଇ ଆଳୁ ଭେଣ୍ଡି ଭାଜିଚି ଆଉ ଶାଗ ବାଛି ଦେଇକି ଆସିଚି କରିବି ଭାଜିବି ଖାଇଲା ଆଳୁକୁ ଗରମ ଗରମ ଖାଇଲେ ଶାଗ ଟା ଥଣ୍ଡା ହେଲେ ଭଲ ଲାଗେନି ନା ହେଇଥିପାଇଁ ଗରମ ଗରମ ରଖିଛି ଭାଜିବୁ ଖାଇବୁ ଝିଅ ଟିସନ ଯାଇଚି ଆସିଲେ ଖାଇବୁ ଆଉ କରିକି ଆଉ। ଆଉ ଭେଣ୍ଡି କାଟି ଦେଇେଇଚି ଖ। ଟା କରିବା ପାଇଁ।
ଭେଣ୍ଡି ଭେଣ୍ଡି ଖ କରୁଚ।
ତାକୁ ପିଆଜ ଦେଇକିନା ଯେମିତି ଆମର ଫୁଟଣ ଫୁଟା ହଉଚି ସେଇ ଟାଇପ ରେ ତାକୁ କରିଦବ ତାପରେ ଭେଣ୍ଡି କି ମା ମସଲାକୁ ପକେଇ ଦବା ନହେଲେ ଭେଣ୍ଡିିକି ଟିକେ ତେଲରେ ଭାଜି ଦବା ତାପରେ ମସଲାକୁ ଦେଇଦବ ଦେଇକିନା କଷିଦବ ଟିକେ ହେଟୁ ପାଣି ଦବ ଫୁଟି ଗଲାଠୁ ହଳଦୀ ଏଇ ପାଣି ଦେଇକିନା ମସଲା ପକେଇକି ହଳଦୀ ନଙ୍କାଗୁଣ୍ଡ ଲୁଣ ସବୁ ପକେଇକି ଟିକେ କଷି ଦେଇକିନା ପାଣି ଦବ ଫୁଟି ଆସିଲା ପରେ ସିଝିଲାଠୁ ଭେଣ୍ଡି ଟା ଟିକେ ଇଏ ଗଲାଠୁ ହେଟୁ ଚିନି ପକେଇକିନା ଓଲ୍ହେଇବ ଭେସୁଙ୍ଗା
ହଁ ଖଟା ଲାଗିବ କେମିତି।
ମିଳୁନି ସେଥିରେ ପକେଇବ କ ଆମ୍ବୁଲ ପକେଇଦବ। ଆମ୍ବୁଲ ଯେବେ ପକେଇଦେଲେ ଖ ତା ଅନୁସାଟା ଆସୁ ଭାରି। ଯଦି ଯଦି ତମେ ଖଟା ଅଧିକ ହଁ ଭଲଲାଗିବ ତମେ ଯଦି ଖଟା ଅଧିକ ଖାଇବାକୁ ଚାହିଁବ ଅଧିକ ପକେଇପାରିବ କମ୍ ଖାଇବାକୁ ଚାହିଁଲେ କମ୍ ପକେଇପାରିବ ମିଠା ସେଇ ଅନୁସାରେ ତମେ ଯଦି ଖାଇବ ଅଧିକ ପକେଇ ପାରିବ କମ୍ ଖାଇଲେ ବି ପକେଇ ପାରିବ
ହଁ ଭେଣ୍ଡିଟିର ଖଟା ବୁଢା, ବୁଢ଼ା ଭେଣ୍ଡି ଖ-ଖଟା କରିଦେଉଛ?
ହଁ ପାକଳ ଯୋଉଗୁରା ଧର ଯୋଉ ମାନେ ଭାଜିଲେ ହେରା ଖାଇହବନି। ସେଇ ଭେଣ୍ଡିଟା କୁ କଣ ପାଇଁ ଫୋପଡା, ନାଇଁ ସେଇଟା ଫୋପାଡିବ କଣ ପାଇଁ ତା ତାକୁ ଯଦି ଖଟା କରିଦେଇକିନା ଚୁଚୁମି ଚୁଚୁମି ତାକୁ ମାନେ ଭାତ ସାଙ୍ଗରେ ଖାଇବ ଆଉରି ଟେଷ୍ଟ ଲାଗିବ।
ହଁ ଜାଣିଛନା ଏଯୋଉ ମୋର ଜଣେ ବୁଢୀମା ମୋ ଘରେ ହୁଁ ଆମ ଘରେ କଣ କହି ବୁଢା କଣ କରିବ କହିଲ, ଯୋଉ କଲରା ଗୁଡା ପାଚିଯାଇନିକି ସେ କଲର କଲରା ଗୁଡାକୁ ମୋ ସେ ଆମେ ସବୁ ଫୋପାଡି ଦଉଛନ୍ତି, କିନ୍ତୁ ମୋ ବୁଢୀ ମା ତାକୁ ଫୋପ ଫୋପାଡିବନି, ତାକୁ କଣ କରନ୍ତି କୁହନି। ତାକୁ କଣ କରିବ ବାଟ ଟିଦବ। ଶିଳରେ ଲଙ୍କ ଲଙ୍କା, ଜିରା, ରସୁଣ ଏମିତି ଦେଇକି ତାକୁ ବାଟିଦବ। ବାଟି ଦେଇକି ସେଥିରେ ଦିଟା ଅରୁଆ ଚାଉଳ ମିସେଇଦବ। ଅରୁଆ ଚାଉଳ ମିଶେଇଦେଇ ତାକୁ ବାଟ ବାଟିଦବ ବାଟିଦେଇକି ତାକୁ ତା ବସେଇକି ତାକୁ ପୁରା ପିଠା ଭଳିଆ କରିଦବ ବରା ଭଳିଆ। ବରା ଭଳିଆ କରିଦେଇିକି ତାକୁ ତେଲରେ ପୁରା ଏପଟ ସେପଟ କରି ପୁରା ନାଲ ଲାଲ ହେଇଯିବ, ଆଉ ତମେ ଆଣିକି ମାନେ ଗୋଟେ ଗୋଟେ ଏମତି ଆମେ ଖାଲି ବୁଲି ବୁଲେଇକି ଖାଇଦବୁ। ହଁ ବୁଢୀମା, ପୁରା ବଢିଆ ଲାଗେ, କ
ପତ୍ର ଭାଜନ୍ତି।
ପତ୍ର ଯେମିତି ବରା କରନ୍ତି, ସେମିତି ନା ପାଚିଲା କଲରା ଗୁରା ଯଦି ଅତି ପାଚି ଯାଇଥିବ, ଆମେ କଣ ଫୋପାଡି ଦଉଛନ୍ତି, ସେ ଫୋପାଡିବନି, ସେ ତାକୁ ଅରୁଆ ଚାଉଳ ଦେଇକି ତାକୁ ବାଟିକି ପିଠା ନା କହିଦବ ଆମକୁ ଦେଇଦବ, ନେଲୁ ଦେଖିଆ ଖାଇଛୁ ବ ଖାଇଲୁ ଭଲ ଲାଗୁଛି ନା? ଏମନା ମୁଁ କହିବି, ସବୁଯାଙ୍କ ଦେ ମୁଁ ଖାଇଦେବି। ମୁଁ ବୁଲି ବୁଲିକି ବୁଲି ବୁଲିକି ଖାଇଦେବି।
ଆଉ ଗୋଟେ ଆଇଟମ୍ କରିଦିଅନ୍ତି ସେଥିରେ ଆଉ।
ହୁଁ ସେଇଆଡ ମାନେ ଏତେ ତାର ମାନେ ଆଇଡିଆ, ଯୋଉ କୁନ୍ଦୁରି ଆମେ ଖାଉନାହାନ୍ତି କି? ସେ ଯୋଉ କୁନ୍ଦୁରି। ପତ୍ରକୁ। କୁନ୍ଦୁୁରି ପତ୍ରକୁ ତାକୁ ପୁରା ବରା କରିଦବ ଆଉ ତ ସେ ବଢିଆ ଲାଗେ କୁନ୍ଦୁରି ପତ୍ର। ମୁଁ କହିବି ଆଉ ମା ଲୋ ଏଇଟା କେମିତି କରିଛୁ କହିଲୁ କହିଲା ହଉଛି ସିଏ ମତେ ପଚାରିବ। କହିଲୁ ଏଇଟା କୋଉ ଉଁ ବରା ଖାଇଛୁ କୋଉ ପତ୍ରରେ ମୁଁ ଏରା ମୁଁ ଜାଣିନି ମ କହିପାରିବିନି ଏରା ତୁ କୋଉ ଥରେ କରିଛୁ। ସେ ଦେଖିଲା ବଳକୁ କରିଦେଇଥିବ ଯଉ ଏଥରେ ଯୋଉ କୁନ୍ଦୁରି ପତ୍ରରେ ବରା କରିଦେଇଥିବ। ଆଉ କେମିତି କରିବ କହିଲ ଏ ଯୋଉ ବୋଇତାଳୁ ପତ୍ର ନୁହେ ନା ବୋଇତାଳୁ ପତ୍ର ସେଥିରେ ଯୋଉ-ଉ-ଉ-ଉ ତା ଦେହରେ କଣ କରିବ ନା ଯୋଉ ମଞ୍ଜା କୁ ଉ ପୁରା ମଞ୍ଜା ଏମିତି କାଟି ଦେଇଥିବ ପୁରା ପ୍ଲେନ କରିକି। ଏତେ ସୁନ୍ଦର ଭାବରେ କାଟି ଦେଇଥିବ କ ମେସିନ ରେ ଯେମତି କଟା ହେଇଛି। ତାକୁ କାଟି ଦେଇଥିବ ତାକୁ ଲୁଣ ପ ପକେଇକି ତାର ଚିପୁଡ଼ିକି ତାର ପାଣି ଅଂଶକୁ ବାହାର କରିଦେଇଥିବ। ସେଥିରେ କଣ କରିବ ନା କଞ୍ଚା ସୋରିଷ ତେଲ, ଆଉ କଞ୍ଚା ସ ଲଙ୍କା ଛୋଟ ଛୋଟ କରି କାଟିକି, ତାର ଧଣିଆ ପତ୍ର, ଆଉ ସୋରିଷ ମସଲା, ଆଉ ଜିରା, ସୋରିଷ, ଲଙ୍କା, ପିଆଜ ଏମିତି ସବୁ ଚୁନ ଚୁନ କରିକି ସବୁ କାଟିଦବ ପକେଇବ ଆଉ ବଟ୍ ବାଟିକି ବି ପକେଇ ଦେଇଥିବ। ପକେଇ ଦେଇକି ସବୁ ତାକୁ ଗୋଳେଇ ଦେଇକି ସେ ପତ୍ରରେ ପୁରା ବାଗେଇ ପା ସାଇଜ କରି ବାନ୍ଧି ଦେଇଥିବ। ବାନ୍ଧିକି ତାକୁ ପୁରା ପୋଡିଦବ କେମତି ନିଆଁରେ କିନ୍ତୁ କଦଳୀ ପଟୁଆ-ଆ-ଆ ଏମିତି କଦଳୀ ପଟୁଆରେ ବାନ୍ଧି ଦେଇଥିବ। ବାନ୍ଧିକି ପୁରା ପୋଡିବ ଦେଖିବ କିନ୍ତୁ ପତ୍ର ତାର ପୋଡି ଯାଇଥିବ, କିନ୍ତୁ ମଞ୍ଜା ପୁରା ହେଇଯାଇଥିବ, କିନ୍ତୁ ଜମା ନି, ମୁଁ କହିବି ଆଲୋ ଜେଜେମା ଜେଜେମା ତୁ ଏମିତି ପ ପତ୍ର ହ ହଉଛି ପଡୁଛୁ କାହିଁକି ତ ସେଇଟା ନିଆଁରେ ପଡିି ହେଇଯାଉନି ପାଉଁଶ ଫାଉଁଶ ପଶୁନି ପୁରା ଆଣିକି ବାଡେଇକି ଝାଡି ଦବ ଆମକୁ ଦବ କେତେ ବଢିଆ ଲାଗିବ ସେଇଟା। ଆମ ଜେଜେମା ଗଲା ଦିନରୁୁ ଆମେ ସେ ଜିନିଷ ଆଉ ଖାଇବାକୁ ପାଉନୁ।
ମ ସେ
ବୁଝିଲାନା
ଶୁଭୁଛି?
ହଁ ସମ
ନାଇଁ ତ-ସ ଏବେ ତ ଏମିତି ସବୁ ଗ୍ୟାସ ହେଲା ଆଉ କୋଉଠି କହିଲ-ଅ-ଅ-ଅ-ଅ ଚୁଲିରେ କେମିତି ସେ ତାର ବାନ୍ଧିବ ନେଇକି ଥୋଇଦେବି ମୁଁ ଏଇଟା ଜାଣିନି ସେଇଟା ମତେ ଆସିବନି।
ସେ ଗୋଟେ-ଏ-ଏ-ଏ ନିଆଁରେ ହବ। ନିଆଁ ଥିଲେ ହବ।
ତମେ ଶିଖିଛ?
ହୁଁ ନା ହେଇରା ମୁଁ ଶିଖିନି। ନା ମୋ ବୋଉ କରନ୍ତି।
ହୁଁ। ତାହଲେ ତାହେଲେ ତମେ ଆଉ କଣ ଆ
ବୋଉ କରନ୍ତି ମାଛ ପୋଡା, ଆଉ ଛତୁ ପୋଡା ଏମିତି-ଇ-ଇ-ଇ ସବୁ କରନ୍ତି-ଇ-ଇ-ଇ ଯେ ଖାଉ।
ଓହୋ ଆଉ ତାହେଲେ ତମେ ଜାଣିଛ ଟିକେ? ନା ଆଉ ତମ ବୋଉ କରନ୍ତି।
ଶାଳ ଆମର ସେପଟରେ କଣ କହିଲ-ଅ-ଅ ଶାଳ ଗଛ ନା, ଶାଳ ପତ୍ରରେ ଆମର ପୋଡା ହୁଏ।
ଓହୋ ଶାଳ ପତ୍ରରେ-ଏ-ଏ ଏ ପୋଡନ୍ତି। ହଁ ମୁଁଁ ଶୁଣିଛି। କିନ୍ତୁ ମୁଁ ଜାଣିନି ଯେ ହଉମ ପଢନ୍ତି କେମିତି ଶାଳ ପତ୍ରରେ ଆଗରୁ ଆମର ସବୁ-ଉ-ଉ ଶାଳ ଗଛ ଆମର ତ ସିଆଡେ ଟାଉନ୍ ଆମର ଜଙ୍ଗଲ ଭଲ ନାହିଁ କିନ୍ତୁ ଆମର ହାତରୁ ଯୋଉ ସଉଦା ପତ୍ର ଆଣନ୍ତି କଣ କରନ୍ତି ନା ସେ ଯୋଉ ଖାଇବା ପତ୍ରରେ ସବୁ ଦିଅନ୍ତି। ଆଗରୁ ପତ୍ରରେ ଦିଅନ୍ତି କାଗଜରେ କାଗଜ ଆଉ ପତ୍ରରେ ଦିଅନ୍ତି ଜରି-ଇ-ଇ-ଇ ନଥିଲା। ଏବେ କୁ ସିନା ଜରି ହେଲା। ସେଇ ଶାଳ ପତ୍ର ଗୁଡ଼ାକୁ କଣ କରିବ ନା ମୁଁ ବୋଉ ତାକୁ ସାଇଜ କରିକି ସବୁ ଭାଙ୍ଗିକି ରଖିଦେଇ ଚାଳରେ ଖୋସି ଦେଇଥିବ ଯେତେବେଳେ ପିଠା ପଣା କରିବ ସେଇ ଶାଳ ପତ୍ରକୁ ସବୁ ଜଏଣ୍ଟ କରିକି ତାକୁ ସେଇ ସଦୁଆ ଟା ଦେଇକି ତାକୁ ପୋଡ଼ ପିଠା ଏମିତି ସବୁ କରେ।
ହୁଁ ହୁଁ।
ସବୁତ ଗଛ ଅଛି।
ତଳ ଗଛ ଆମର ୟାଡେ ବୋହୁ ପ୍ରବଳ ଆମର ପାହାପଟରେ ଶାଳ ଚଉପତି ତିଆରି ହୁଏ ଶାଳ ଖଲି ଶାଳ ପତ୍ରରେ ଖଲି ତିଆରି ହୁଏ ସବୁ ବିକନ୍ତି ଯୋଉ ଛୋଟ ଜାତି ଯୋଉମାନେ ଆଦିବାସୀ ସେମାନେ ସବୁ କରିକି ବିକନ୍ତି ତାଳ ପତ୍ରରେ ଖଲି ବନେଇ ଦିଅନ୍ତିଁ ଆଉ ଚଉପତି ତାକୁ ଭାଙ୍ଗି ଭଙ୍ଗାଇକିନା କାଠି ଦ୍ଵାରା ଇଏ କରିକିନା ଫୋଡ କରିକିନା ତାକୁ କରନ୍ତି।
ହଉଛି ଶଳାପତ୍ର ତ ସବୁ ଭ ମାନେ ସୁବିଧା ମିଳଉଛି ନା ତ ଖନିଜ ଜିନିଷ ସୁବିଧାରେ ହେଯାଉଥିବ କମ୍ ପଇସାରେ
ହଁ ହଁ କମ୍ ପଇସାରେ ହେଇଯାଉଛି ଏବେ ଆଗରୁ ଆମର ସେପଟରେ କାଠ ବ୍ୟବସ୍ଥା ବି ଆମର ସେପଟରେ ବେଶୀ ଗ୍ୟାସ ନାହିଁ କି ହିଟର ନାହିଁ ପ୍ରାୟ ଚୂଲା କଣ ମାନେ ଆମର କାଠ ସୁବିଧା ସେପଟେ କାଠ ସୁବିଧା ଯୋଗୁ ସେ ପ୍ରାୟ ଆମ ଗ୍ୟାସ୍ ଟିକେ କବ୍ୟବହାର କରୁନାହାନ୍ତି କି ଚୂଲା ରେ ଏ ଯୋ ମୁଁ ହିଟର କେହି ବ୍ୟବହାର କରୁନାହାନ୍ତି ଏବେ
ସବୁ ଗ୍ୟାସ ସବୁ ଆମ ହଉଛି ଆଉ ସବ ଆ ସବୁ ବଢିବା ସେ ଦିନ ନୋ ଆଉ ଆମେ ତ ସେଗୁଡା ସବୁ ସେମି ଭଲରେ ଥିଲେ ପୂର୍ବକାଳ ଲୋକ ସବୁ ଗଲେଣି ସବୁ ଜିନିଷ ଭୁଲି ଗଲେଣି।
ହଁ ଆଗରୁ ଯେତେ ସବୁ ଥିଲେ ଭେରାଇଟି ଭେରାଇଟି କେତେ ପ୍ରକାର ଇଏ କରିୁଥିଲେ ଆମେ ଆଜିକାଲି କଣ?
ହୁଁ ହୁଁ। କେ ଜାଣି ଆମ ଆମ ପିଲାମାନେ ବି ଆଗକୁ ସେତିକି ଜାଣିବେ କି ନାହିଁ ହେଲେ ତ ସବୁ ହୋଟେଲରୁ ମଗେଇକି ଖାଇଲେଣି ଆଉ କଣ ରଷେଇସ ହଁ ହଁ। ଆଉ ପରେ କଥା ହବା ହେଲା।
ହଁ।